ହଁ କୁ
ବସିଛି ଆପଣ କଣ କରୁଛନ୍ତି?
ହଁ ମୁଁ ବି ବସିଛି ଆଉ।
ଖାଇ ସାରିଲେଣି।
ହଁ ଆପଣ।
ହଁ ଖାଇ ସାରିଲିଣି।
କଣ ଆଜି ଖାଇଲେ?
ସନ୍ଧ୍ୟା ଟାଇମ ରେ ବିସ୍କୁଟ।
ଅ, ହଁ।
ଆପଣ!
ହଁ, ମୁଁ ଏଇ ଆରିଶା ପିଠା ଯୋଉ କରନ୍ତିନି ନା, ସେଇ ଖାଇଥିଲି।
ହଁ। ଆଉ ରାତିରେ କଣ ରୋଷେ?
ଆଜି ରାତିରେ ଭାତ ଆଉ ମାଂସ ହବ ଆଉ।
ହଁ, ହଁ।
ଆଉ, ଆପଣଙ୍କର ଘରେ ସମସ୍ତେ କଣ କରୁଚନି?
ଘଏଁ କଇନା ସନ୍ଧ୍ୟାଦେବ, ବାପା ବାହାରେ, ଭାଇ କାମକୁ ଯାଇଛନ୍ତି। ମୁଁ ବସିଛି ଆଉ।
ଅହ! ଆପଣଙ୍କର କେତେଜଣ ଭାଇ ଭଉଣୀ?
ଆମେ ତିନ୍ ଜଣ।
ଆପଣ କଣ ସାନ, ନା ମଝି, ନା ବଡ?
ମୁଁ, ସାନ। ଆପଣଙ୍କର କେତେ ଜଣ ଭାଇ ଭଉଣୀ?
ତିନ୍ ଜଣ। ମୁଁ ତ ମଝିରେ ଆଉ।
ହଁ, ହଁ, ଆପଣଙ୍କ ତଳେ ସାନ
ଭାଇଟିି ଅଛି। ଉପର ଗୋଟେ ଭଉଣୀ ଆଉ।
ଅହ।
ବଡ ମାନଙ୍କର ସବୁ ଅଷ୍ଟମୀ ପର୍ବ ପାଳନ କରାଯାଏ ନା! ସେମାନେ ନୂଆ ଡ୍ରେସ୍ ଆଣନ୍ତି। ତା'ପରେ ପୂଜା ବି ହୁଅନ୍ତି। ପିଠା ବି ଖାଆନ୍ତି। ଖା ସାନ ମାନେ ଖାଲି ଏଠୁ
ପିଠା ଖାଆନ୍ତି।
ଆଉ କୁମାର ପୂର୍ଣ୍ଣିମା କେମିତି କଣ ପାଳନ କରନ୍ତି?
କୁମାର ପୂର୍ଣ୍ଣିମା ଜହ୍ନି ଓଷା-ଆ ମାସଟାଙ୍କ କରାଯାଏ। କୁମାର ପୂର୍ଣ୍ଣିମା-ଆଁ ମା ହୁଁ, ପନ୍ଦର ଦିନ ଆଗରୁ, ନହେଲେ ସାତ ଦିନ ଆଗରୁ
ହଁ, ସେ ଯୋଉ ଠାକୁରଙ୍କୁ ଜହ୍ନି ଓଷାରେ ଠାକୁରଙ୍କୁ କରନ୍ତି, ରୋଗ ବ୍ୟାଧି ପାଇଁ ମାନେ ଯାହା ଯାହା ରୋଗ ହେଇଥିବ ତ ମାନସ କରିକି କଲେ ମନ ଆଉ ବିଶ୍ୱାସ ସର ସହିତ କଲେ ଭଲ ହେଇଯାଏ।
ଏଇ ରକୁମ୍
ହଁ, ଆଉ ଠାକୁରଙ୍କୁ ତ ହଳଦୀରେ ଗୋଟା ହଳଦଆଣି ବାଟି ତାଙ୍କୁ ତିଆରି କରାଯାଏ। ତାଙ୍କର କଉଡିରେ ଆଖି, ନାକ ସବୁ ପାର୍ଟି ସବୁ କରାଯାଏ। ତା'ପରେ କଳସ ବି ବସା ଯାଇଥିବ, ମାସଟା ଜାକ।
ହୁଁ-ଉଁ।
ଆଉ ଆଇଁଷ ବି ଚି ହଁ, ଆଇଁଷ ବି ଛାଡିଥାନ୍ତି, କୁମାର ଯୋଉ ଝିଅମାନେ
ହୁଁ, କୁମାର ପୁନେଇ ଦିନ ପୁରା ଗୋଟେ ଦିନ, ଉପାସ ରହିଆକୁ ପଡ଼େ।
ହଁ, ସେଦିନ
ହ
ମାନେ ଯୋଉ କଣ? ସେଇ ମାସଟା ଯାଙ୍କର ଜହ୍ନି ଖାଆନ୍ତିନି, କି ତାକୁ ଛୁଅନ୍ତିନି, ତାକୁ କାଟନ୍ତିନି କି ଛି ମାନେ କରନ୍ତିନି। ଗୋଟେ ରହିଛି ତାର ନୀତି ନିୟମ। ତାପରେ କୁ ଲାଷ୍ଟ ଦିନକୁ ଯାଇକିନା ପୋଖରୀକୁୁ ଯାଆନ୍ତି ସେଠି ପୂଜା କରନ୍ତି। ସନ୍ଧ୍ୟା ସମୟରେ ଜହ୍ନକୁ ଚାନ୍ଦ ପୂଜା କରନ୍ତି ଚାନ୍ଦ ବନ୍ଦାନ୍ତି।
ହୁଁ। ଲାଷ୍ଟରେ କଳସ ବୁଡେ ବୁଡାନ୍ତି।
ହଁ ଝିଅମାନେ ତ ସେଦିନ ପୁରା ତାଙ୍କର ନୂଆ ଶାଢୀ କିମ୍ବା ନୂଆ ଡ୍ରେସ
ହୁଁ।
ହୋଇ ଥାଏ।
ଚାନ୍ଦ ଛେନାରେ ନହେଲେ ଚୁଡା କଦଳୀ ଚୁଡ଼ା କ ଛେନା ଚକଡିକି ଚାନ୍ଦ ବନାଯାଏ।
ଆଉ ଯୋଉ ଖଇରେ ଯୋଉ କରନ୍ତି ନି ଜହ୍ନକୁ ସେଇଦିନ ଥୁ ଥୁ କରନ୍ତୀ ତାପରେ ଶୀତ ଦିନର ଆଗମନ ହୁଏ। ଶୀତ ଦିନ ସେଦିନଠୁ ଷ୍ଟାର୍ଟ ହୁଏ ଧୀରେ ଧୀରେ କରିକି।
ହୁଁ। ତାପରେ ଦୀପାବଳି ଆସେ।
ହଁ ସେଇ ମାସରେ ତ ପ୍ରାୟତଃ ସବୁ ଓସବାର ସେଇ ମାସରେ ପଡିଥାଏ। ଏ ଯଉ କାର୍ତ୍ତିକ ମାସରେ। ଏ ଆଶୁନ୍ୟ ତାପରେ କାର୍ତ୍ତିକ ମାସ କାର୍ତ୍ତିକ ଦୀପାବଳି ବି କେମିତି କଣ ପାଳନ କରିନ୍ତି।
ଦୀପାବଳି ଦିନ ଘର ବାହାର ସବୁଆଡ଼େ ଦୀପ ନ ଲଗାଯାଏ ପିଠାପଣା କରାଯାଏ।
ତା ପୂର୍ବରୁ ଆପଣଙ୍କ ଆଡେ ଯୋଉ ଶ୍ରାଧ କରାଯାଏନିକି ଶ୍ରାଧ କରିକିନା ବଡ ବଡବଡୁଆଙ୍କୁ ଆଣନ୍ତି ତାପରେ ତାଙ୍କୁ ମାନେ ଯେତିକିଦିନି ବି ରୁହନ୍ତି ରୋଷ ରୋଷେଇ ଘରେ ତାଙ୍କୁ ସେତିକି ଦିନି ମାନେ ବୋହୂ ହୁଅନ୍ତୁକି ଘରର ଯେକୌଣସି ଲୋକ ହୁଅନ୍ତୁ ସେଇ ରୋଷେଇ ଘରଭିତରୁକୁ ଅଗ ଗାଧୁଆ ଯାଆନ୍ତିନି। ତାପରେ ବିଭିନ୍ନ ପ୍ରକାର ତାର ନିୟମ ରହିଛି ଡେଲିତାଙ୍କୁ ଆଗ ଖାଇବାକୁ ଦିଅନ୍ତି ତାପରେ ଯାଇକି ନିଜେ ଖାଆନ୍ତି।
ହୁଁ ତାଙ୍କ ମନପସନ୍ଦ ଖାଇବା କରାଯାଏ।
ହଁ। ତାପରେ ଦୀପାବଳି ଦିନ ତାଙ୍କୁ ବାଣ ଫୁଟେଇକିିନା କ କାଉଁରିଆ ଜାଳିକିନା ବଡ ବଡୁଆଙ୍କୁ ବଟାଯାଏ ଯୋଉ କୁହନ୍ତିନି ଆଲୁଅରେ ଅନ୍ଧାରରେ ଆସିକି ଆଲୁଅରେ ଯାଅ ବୋଲି କୁହନ୍ତିନି ଗୋଟେ ଢଙ୍ଗଟେ ନାହିଁ? ଦୀପାବଳି ତ ପୁରା ଗୋଟେ ଆଲୋକର ପର୍ବ ସେଦିନ ସମସ୍ତଙ୍କର ଲିଚୁ ଅଁ ମହମମ୍ବତି ବାଣ ଫୁଟାଯାଏ।
ଦୀପାବଳି ଦିନ କଣ କଣ ପିଠା କରାଯାଏ?
ଦୀପାବଳି ଦିନ ତ କାକରା ପିଠା କରାଯାଏ ତାପରେ କ୍ଷିରି କରାଯାଏ। ପୁରୀ ବି କରାଯାଏ ଡାଲମା ବି କରାଯାଏ। ଆଉ ଛେନା ବି ତମ ଆଣାଯାଏ ନା। ତାଙ୍କୁ ଭୋଗ ଲଗେଇବା ପାଇଁ ଯୋଉ କଦଳୀ ଛେନା ଆଉ କାର୍ତ୍ତିକ ପୂର୍ଣ୍ଣିମା ଆପଣଙ୍କ ଆଡେ କେମିତି କଣ ପାଳନ କରାଯାଏ?
କାର୍ତ୍ତିକ ପୂର୍ଣ୍ଣିମା ଆପଣଙ୍କ ଆଡ଼େ କେମିତି କଣ ପାଳନ କରାଯାଏ?
କାର୍ତ୍ତିକ ପୂର୍ଣ୍ଣିମା ରେ କାର୍ତ୍ତିକ ଠାକୁରଙ୍କୁ ପୂଜା କରାଯାଏ ପାଞ୍ଚ ଦିନି ପାଇଁ। ପାଞ୍ଚ ଦିନି ଯାକ ଚଉଁରାରେ ମୁରୁଜ ପକାଯାଏ। ସକାଳୁ, ସକାଳୁ ସମସ୍ତେ ଏ ଯୋଉ ପୋଖରୀକୁ ଗାଧୋଇବାକୁ ଯାଆନ୍ତି। ଆସିକି ଚଉଁରାରେ ମୁ ମୁରୁଜ ପକାନ୍ତି। ଠାକୁର ଘର ଉମ୍ ମନ୍ଦିରକୁ ଯାଇକି ଠାକୁର ଦର୍ଶନ କରନ୍ତି। ପାଞ୍ଚ ଦିନି ଯାକ ଅ ଅ ଅ ହବିଷ୍ୟ କରନ୍ତି। ଆଉ ପାଞ୍ଚ ଦିନ ର ଲାଷ୍ଟ ପାଞ୍ଚ ଦିନ ଶେଷ ପାଞ୍ଚ ଦିନ ରେ ଡଙ୍ଗା ଭସା ଯାଏ।
ହଁ, ତାପରେ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ବି ମଧ୍ୟ ପାଳନ କରାଯାଏ ସେ ଶେଷ ଦିନଟା ତାପରେ ତା ଭିତରେ ବି ବଡ ଓଷା ପଡେ। ଯୋଉ ଭଣ୍ଡାର ବସନ୍ତି ଯାହାର ଛେଉ କିମ୍ବା କୌଣସି ଗୋଟେ ମାନସିକ ଥିଲେ ମହାଦେବଙ୍କ ପାଖରେ। ଯାଇକିନା ହେଠି ଭଣ୍ଡାର ବସାନ୍ତି। ତାପରେ ଦି ଦିନ କରାଯାଏ ନା, ଗୋଟେ ହେଲା ଏକବାର, ତାପରେ ବଡ ଓଷା, ଏକବାର ଦିନ ବି ମନ୍ଦିର ଦର୍ଶନ କରିବ, ତାପରେ ଖାଇବ, ଅରୁଆ ଖାଇବ ତା ପରଦିନ ଟା ପୁରା କାଷ୍ଟା ଥିବ। ଆଉ ଯେତେବେଳେ ପୂଜା ସରିବ ତା ଭୋଗ ହେଇସାରିବ ତା ପେର ଯାଇକି ଖାଇବ।
ହଁ
ହଁ ଆଉ ତାପରେ ବି ପୂର୍ଣ୍ଣିମା ଦିନ ବି ମନ୍ଦିର ଦର୍ଶନ କରିକି ଆସ, ମନ୍ଦିର ଦର୍ଶନ କରିକି ଆସି ସାରିଲା ପରେ ତାପରେ ତମେ କିଛି ଉଷୁନା ଖାଇବ।
ବଡ଼ ଓଷା କୁହାଯାଏ ନା।
ହଁ।
ତା ପରେ ଆସିଗଲା କାର୍ତ୍ତୀକ ପୁନେଇ, ହୁଁ ଦଶହରା ଦଶହରାରେ ରେ ଦୁର୍ଗା ମାଙ୍କୁ ପୂଜା କରାଯାଏ।
ହଁ ସେଥିରେ ଯୋଉ ସବୁ ଖଣ୍ଡା ପୂଜା କରାଯାଏ, ଯୋଉ ମେଲି ଯୋଉମାନେ କୁବେର ଥାଆନ୍ତି ତାଙ୍କର ଯୋଉ ମାନେ ଯୋଉ ବ୍ୟବସାୟରେ ମାନେ ଯୋଉଟା ବିକ୍ରି କରନ୍ତି ଯୋଉଥିରେ ଯେମିତି କି ଆମର ନିକିତି ହେଲା ତ ସେରାକୁ ସବୁ ପୂଜା କରାଯାଏ।
ଆଉ
ଦଶରା ତ ଦଶ ଦିନ ପର୍ଯ୍ୟନ୍ତ ଆଉ।
ନଅ ଦିନ ନଅ ଦିନି ପର୍ଯ୍ୟନ୍ତ ମା ଦୁର୍ଗାଙ୍କୁ ପୂଜା କରାଯାଏ, ନଅ ଦିନ ପର୍ଯ୍ୟନ୍ତ ଉ ପାସ ରହାଯାଏ।
ହଁ, ଅଷ୍ଟମୀ ଦିନ ଟାକୁ ତ ପ୍ରାୟତଃ ଲୋକ ପାଳନ କରନ୍ତି।
ଅଷ୍ଟମୀ, ନବମି, ଦସମୀ
ହଁ ଅଷ୍ଟମୀ ରେ ତ ମାନେ ଧାନ ଫଳ ନଅ ଦିନ ଯାକ ତ କିଛି ଧାନ ଫଳ ହିଁ ଖାଆନ୍ତିନି। କେବଳ ଫଳମୂଳ ଖାଇକିନା କାଷ୍ଟାରେ ପୁରା ରୁହନ୍ତି।
ଦଶମୀ ପୂର୍ବ ଦିନ ଦଶମୀ ପରଦିନ ରାବଣ ପୋଡି ହୁଏ।
ହଁ ଗୋଟେ ପରମ୍ପରା ରହିଛି ଆଉ, ରାମ ରାବଣଙ୍କୁ ମାରିବେ ତୀର। ତାପରେ ଯାଇକି ରାବଣର ଦଶଟା ଯାକ ମୁଣ୍ଡ ଗୋଟେ, ଗଟେ ଗୋଟେ, ଗୋଟେ କରି ଚଳିବ ଆଉ ନାଇଁ।
ହଁ ସେ ତ ବହେ ବାଣ ଫୁଟା ଯାଏ।
ହଁ।
ହାଲୋ ସାରେ ଆପଣ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୁଏ।
ହଁ ଲକ୍ଷ୍ମୀ ପୂଜା ତାପରେ ପରେ ତ ପୁରା ସାଙ୍ଗେ ସାଙ୍ଗେ ଷ୍ଟା ଆରମ୍ଭ ହେଇଯାଏ ଆଉ
ହୁଁ।
ଆଉ ହୋଲି ଆପଣଙ୍କ ଆଡେ କେମିତି ହେଲୋ।
ହଁ।
ହଉ ବର୍ଷା। ହଉ ବର୍ଷା ଆସିଲାଣି ରଖୁଛି ପରେ ଆପଣଙ୍କୁ ଫୋନ କରୁଛି।